ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
କୁହ ସୁବୁଛି।
ହଁ କ
କଥା।
ହଁ ହଁ ଶୁଭୁଛି ଶୁଭୁଛି କ।
ହଁ କୋଉଠି ଛୁ ହଁ ହଁ କରୁଛୁ
କଣ?
କଣ କରୁଛୁ?
ଏଇ ମାର୍କେଟ ଯାଇଥିଲି ଖଇବା ନେଇକି ଆଇଲି।
ହଁ।
ଆଉ ତୁ?
ହୁ। ମୁଁ ଏଇ ଶୋଇଛି ଗଡୁଛି ଆଉ ଏକଜାମ କେବେ ହବ ମୁଁ ଖାଲି ଭାବୁଥିଲି।
ଏକଜାମ ଫାଷ୍ଟ ସେମିଷ୍ଟର ରେଜଲ୍ ବାହାରିନି ସେକେଣ୍ଡ
ଆସାଇନମେଣ୍ଟ ଫେରଦିଆ ହବ ନା ତାପରେ ତ ଯାଇକି ଏଜାମ ଆଉ।
ଫାଷ୍ଟ ସେମିଷ୍ଟର ରେଜଲଟ ବହାରୁ ତାପରେ ସେକେଣ୍ଡ ସେମିଷ୍ଟର ନା ମତେ ଲାଗୁଛି ଯୋ ସେକେଣ୍ଡ ସେମିଷ୍ଟର ହଉଥିବ ଫାଷ୍ଟ ସେମିଷ୍ଟର ଯୋଉ ରେଜଲ୍
ହଉ ତା ହଁ ସେମିତି ହି ହବ। ନହେଲେ ଆସାଇନମେଣ୍ଟ ବି ଚାଲିଥିଲେ ତାପରେ ସେଇ ତା ମଝିରେ କେବେ ବାହାରିଯିବ କାହିଁକି
ହଁ ଯଦି ଯୋ ସେକେଣ୍ଡ ସେମିଷ୍ଟର ଚାଲିଥିବ ତାପରେ ରେଜଲଟ ବାହାର ଯିବ ବୋଧେ।
ହଁ ତ ଏଥର କୋଉଠି ପକେଇବୁ ଏଠି ପକେଇଵୁ ନା ଭିଏନରେ?
ଏବେ ଭିଏନରେ ପକା ତୁବି ଭିଏନରେ ପକା ସବୁଠୁ ଭଲ। ନାଇଁ ଆଲାଉ କରୁଛନ୍ତି ଇଏ ଆ ଆଲାଉ କରୁଛନ୍ତି ବାକି ଆଲାଇ କରୁଛନ୍ତି ଖାଲି ଗୋଟେ ସାର୍ ଅଛନ୍ତି ସେ ଖାଲି ଟିକେ ଚିଡ ଚିଡ ହଉଛନ୍ତି ହେ ଭଲ
ହଁ ଆଉ ଏଇ ବାହାଘରିଆ ତ ଏବେ ଚାଲିଛି ହଁ ହଁ ପକେଇବା
ଭିଏନ ପକେଇଦେ ଆମେ ଯିବା ଆସିବା କରିବା ଚାରି ଜଣଙ୍କ ଯିବା ଆଣ୍ଟି କୋଉଥିରେ ଯାଉଥିଲେ କି?
ସେ ଯୋଉ ହଉଛି ଆମ ଗାଁରେ ଚଲେଇବା ପାଇଁ ତ କେହି ନଥିଲେ ସେ ସେଥିପାଇଁ ଗୋଟେ ଭଡା କାର ରେ ଯାଉଥିଲେ ତାପରେ ସାଙ୍ଗରେ ସେ ଗଲେ ଏମିତି ଦିନେ ବସ ରେ ପଳେଇଲେ ଏମତି
ଆରେ ବସ ରେ ଯିବା ହେଲା। କଣ କହୁଛୁ ବସ ରେ ଗଲେ କଣ କହିଲୁ? ଆମେ ସେପଟେ ଏରିଆ କି ଆଣିଥିଲେ ଆଉ ସୁବିଧା ହବ। ହେଲା ବସ ରେ ଯିବା ଆରାମ ସେ କରିକି ବସ ରେ ଆସିବା।
ସେଇଆ। ଆଉ ତୁ କେତେ ପେଜ ଲେଖୁଥିଲୁ?
ମୁଁ ମୋର ମାନେ ଖାତା ସାରିକି ମୁ ଆଡିସନାଲ ନିଏ ବା
କେତେ ଟା ନୋଉ ଗୋଟେ ନା ଦିଟା?
ଆ ମୁଁ ଗୋଟେନିଏ
ରେ ନିଏ ତାଧିରେରେ ଏମିତି ଲେଖେ ଆଉ କିନ୍ତୁ ଆମ ଯୋଉ ବ୍ୟାଚ ପିଲା ଗୋଟିରେ ହଁ ମୁଁ ବି ସେଇଆ ଇଏ ପ୍ରଭୁ ସବୁ ଯୋଉ ହଉଛି ଆଡିସନାଲ ଦିଦିଟା ନଉଛନ୍ତି ପଚାରେ ତମେ କେମିତି ଦିଦିଟା ନେଇକି ଲେଖୁଛ ମୁଁ ଏଇ ଗୋଟେ ବି ସରିବା ମୁ
ଆରେ ସେମାନେ କେମିତି ଲେଖୁଛନ୍ତି କହିଲୁ? ହଁ ସେମାନେ କେମିତି ଲେଖୁଛନ୍ତି କହିଲୁ? ହଁ ପୁରା ଗୋଟେ ଲାଇନ ଛାଡି ଗୋଟେ ଲାଇନ ଲେଖୁଛନ୍ତି ହେଲା।
ହଁ ମୋର ତରେ ଗେଞ୍ଜି କି ଜାଣିଛୁ ନା।
କିନ୍ତୁ ସବ କୋଶ୍ଚିନ ଆନ୍ସର ବାକି ଆମେ ଦେଇକି ଆସୁଛୁ।
ହଁ ସେଇଟା କଥା ସବୁ
ହଁ ହଁ ପକେଇ ଆଣିବ ଏଜାମ ତ ଦେଇକି ଆସ ଯୋଉ ରେଜଲ୍ଟ ଭଲ ଆସି
ସେ ଚାଲ କଣ ହଁ। ସେଇଆରେ ବ୍ୟାଗ ନଲାଗୁ ନହ ବାକି ସବୁ ଠିକ।
ହଁ ବ୍ୟାଗ ନ ଲାଗୁ ଅଳ୍ପକେ ପଛେ ଇଏ ହେଇ ବ୍ୟାଗ ବ୍ୟାଗ ଲାଗିଲା ପ୍ରୋବ୍ଲେମ ହେଇ ଯିବ।
ହଉ ତୋର କିଛି ବାହାଘର ନାଇଁ କି ଏବେ ବାହାଘର ସେ ଜିନି ଚାଲିଛି କଣ ଦି ଦିନି ହେଲା। ମୋ ତ କିଛି ବାହାଘରଆ ନାଇଁ କି? ବାହାଘର ସିଜିନ ଚାଲିଛି ଏକ ଦି ଦିନି ହେଲା ସବୁଆଡେ।
ଏ ଏବେ ଏବେ ତ ବାହା କରିବାର ପଳେଇ ଆଉ।
ହଁ ଆଜି ଥିଲା କାଲି ଥିଲା।
ଆଜି ବି ମାଛ ମାଛ ମାର୍କେଟ ଆେ ମାଛ ଆଣିବା ବୁଝିଲା। ପୁରା ଗହଳି ମାନ ବହୁତ ବହୁତ ଗହଳି।
ହଁ ପା ବହୁତ ଲୋକ ବହୁତ ମାନେ ସେ ଆସିବ ଓଉ କେତେ ଭିଡଉ ସେଇଥିପାଇଁ ଇଚ୍ଛା ହଉନି ପା ମାର୍କେଟ ଯିବା ପାଇଁ। ଖରା ବେଳେ ଯାଇଥିଲୁ ଗୁପଚୁପ ଖାଇଦେଇକି ପଳେଇ ଆସିଲୁ। ହଁ ଆମେ କମ୍ପ୍ୟୁଟର ଆଗକୁ ପଳେଇୁଚୁ ଖ କମ୍ପୁଟର ଯାଉନୁ ଖରା ଗରମ ହଉଛି ବୋଲି।
କମ୍ପ୍ୟୁଟର କୋଉଠି କହିଲେ ଯୋଉ ଇଏ ଏଠି। ଏକ୍ସପୋର୍ଟ ସାଇଟ ରେ ବା ଅଛି ଗୁପଚୁପ ବାଲା।
ହଁ ସେଇପା ସେଇଠି ଆଉଛି ସେ କଣ କରୁଛି ନା ଆମେ ସେଇଠି ଖାଇବାକୁ ପଳେଇଛୁ। ହଁ ବଢିଆ ଦଉଛି ଖାଇବାକୁ ପଳେଇଛୁ ମ୍ୟାମ କଣ କରିଥିଲେ ନା ମାରିଲା ବେଳକୁ ଘରକୁ ରାମ କ ଫୋନ।
ହୁଁ।
କବାଟ କଣ ଥିଲା କୋଉଠି ସେ ଥିବେ ଭିତରେ ଯଦି କୋଉଠି ଦେଖିଦେଇଛନ୍ତି ଫୋନ କରୁ ଚନ୍ତି କି କବାଟ ଖୋଲ।
ହଁ।
ହଁ ଆଉ ଆଣ୍ଟି କଣ କରୁଛନ୍ତି?
ନାଇଁ ମମି ଏଇନା ବସିଥିଲା ଗଲା ଘରକୁ ବଇଥିଲୁ ଆଉ।
ମୋ ମାମୁଁ ଏରାଙ୍କର କଣ ବାହାଘର ହଉନି ରାଗ ଚିଡୁଛି।
ସେ ମା ମାମୁ ହରୀକା ସେ ଯୋଉ
ହଁ ବା ଲାଲୁ ମାମୁ ହଁ। ସେ ବଡ ସବୁଠୁ ସେ ବାହା ହେଇ ନାଆ କିଏ କେ ଜାଣେ କିଏ ପକେଇବେ କେମିତି ବଢିବ ଟିକେ କହିଲୁ? ପଚାରିବେ କଣ ପୁଅ କଣ କରୁଚି, ସେ ବା କିଛି କରୁନାହାନ୍ତି ଗୋଟେ।
ହଁ ଯାହାହେଲେ କିଛି କରିବାକୁ ପଡିବ ନା, ସେ କଲେ ସିନା କିଏ ଗୋଟେ ଯାଇକି ଝିଅ ଦବ। କିମ୍ ଦବ?
ସେଇଆା କିଛିଉ ନହେଲେ ଗୋଟେ ଦୋକାନ କରିକି ବସନ୍ତେ କିଛି ନାଇଁ।
ବିଲ୍ଡି ଫିଲ୍ଡି ହଁ ଆଜିକା ଡେଟ୍ ରେ ପଚାଶହଜାର ନ ଇ ଇନ ଇନକମ୍ ନ
ଆଜିକା ଡେଟରେ ବଇଚନ୍ତି ଆଜିକା ଡେଟରେ ଭାବ ସେ ବଇଚନ୍ତି। ପେନସନ ପଇସାରେ ଏ ଖାଉଚନ୍ତି। ଖାଡା ଆଉ କଣ ଅଛି? ଆଉ ତମ ଗାଁ ରେ କଣ ହୁଏ କହିଲୁ ତମ ହଁ। ତମ ଗାଁରେ ସବୁଠୁ କଣ ହୁଏ ଆମ ଗାଁରେ ଯେମିତି ଲକ୍ଷ୍ମୀ ପୂଜା ହଏ ତ ମ ଗାଁ ରେ ସବୁ କଣ ହୁଏ?
ଆମ ଗାଁ ରେ କାର୍ତିକ ପୂର୍ଣ୍ଣିମା ଭଲ ହୁଏ। କାର୍ତ୍ତିେଶଶ୍ଵର ଠାକୁର ବି ଅଛନ୍ତି ଆମର, ହଁ। ଠାକୁର ଅଛନ୍ତି ଆଉ ମିନି କେଦାରନାଥ ହେଇଚି, ସେଇଟା ତ ଫେମସ ବହୁତ। ସେଇଟା ବି ବଢିଆ ହୁଏ ଆମର ହୁଁ। ନାମ ନାହିଁ ଆମ ଗାଁରେ ହୁଁ ହୁଁ ହୁଁ ହୁଁ ହୁଁ। ହଁ ବା ମିନି କେଦାରନାଥ ହେଇଚି ଭଲ ଜାଗା ଟା। ବଢିଆ ଜାଗା ଟା ଭଲ ବି ବନେଇ ସାରିଲେଣି। ମୁଁ ଯାଇନି ଆଉ ମୁ ଯାଇଚି ଥରେ ଯାଇଥିଲି ଗାଁକୁ ଗଲା ବଳେ ଯାଇଚି। ଆଉ ତାପରେ ଆଉ ଯାଇନି, ବାକି ବଢିଆ ଜାଗା ଟା। ଏବେ ତ ମୁଁ ଗଲାବେଳେ ତ ହେଇଥିଲି, ଏବେ ତ ଆହୁରି ବି ଏ ଯୋଉ ସେ ଯୋଉ ଶିବଙ୍କ ମୂର୍ତ୍ତି ଫୂର୍ତ୍ତି ଆଣି ବସେଇକି ଏବେ ବଢ଼ିଆ କରିଲେ ହଁ ଯାବେ ବୁଲିକି ପଳେଇ ଆସେ, ବଢିଆ ଜାଗା ଟା ମାନେ ଗାଁ ମଝି ଆମ ଗାଁ ମ
ହଁ ହଁ ଗାଡି ଯିବାକୁ ବି ରାସ୍ତା ନାହିଁ ସବୁ
ହଁ ତଥାପି ଅଛି ନର୍ମାଲ ରାସ୍ତା ଆଉ। ମିଡିୟମ୍ ରାସ୍ତ ଆଉ ନର୍ମାଲ।
ଥାଏ।
ସଂକ୍ରାନ୍ତି ଫକ୍ରାନ୍ତି ଯିବୁ, ବହୁତ ଭିଡ ହବ। ଏବେ ଯାଇ ଯାଇକି ଦର୍ଶନ କରିକି ଆସିପାରିବ ଆସିପାରିବୁ, ଆଉ ଅଲଗା ଦିନରେ ଯିବ ପୁରା ହଁ ଅଲଗା ଶୁନୁ ଅଲଗା ଦିନରେ ଯିବ, ପୁରା ଫାଙ୍କାରେ ଦର୍ଶନ କରିକି ଆସିବ।
ହଁ ଆମ ଘରେ ଖାଲି କହୁଚନ୍ତି ଯାଉନୁ, ଯାଉନୁ, ଯାଉନୁ ଆମ ଅପା ପିଇସା ହରିକା ଯାଇ ଥିଲେ, ସେ ଯାଇ ଥିଲେ ସିଏ ଠିକ ଇଏ ବଳକୁ ଯାଇଥିଲେ, କ ନୂଆ ବର୍ଷରେ ଯାଇଥିଲେ ହଁ ଜଗନ୍ନାଥ ସେଇଠି ଯିବାକୁ ବାହାରି ଇଚଛା ହଉଚି, ବହୁତ ଭଲ ହେଇଚି ପୁରା
ଟା ହେଇ ଯିବି ପ ଯାଗା ହଁ ହଁ।
ବା ଚାଲ କୋଉ ଦିନ ବୁଲିକି ଆସିବା। ତୋର ଜେଜ ସ୍କୁଟି ରୁଏ ନା
ଆମ ଆମ ସ୍କୁଟିକୁ ଏଇଠି ଅଛି କି? କଟକରେ ବା କଟକ ରେ ବାପା ନେଇ କଟ କ ରେ
ଅଙ୍କଲ କଟକରେ କଣ କରୁଚନ୍ତି କି?
ଦୋକାନ ଦିଆ ହେଇଚି ପା।
ଅଙ୍କଲ ପଳେଇଗଲେଣି ବାହାରୁ ଆଉ ଯାଉନାହାନ୍ତି?
ନା ଆଉ ଯାଉନାହାନ୍ତି, ଏଇ ଘର ଦେହପାହ ଭଲ ରହୁନି ଆଉ ବିଜନେସ କରି
ଏଇଆ ଜେଜେଙ୍କର ଦେହ ଖରାପେ।
ହଁ ଦେହ ଖରାପ ତାପରେ ହଠାତ୍ କଣ ହବ ତାପରେ ଆମେ ବି ଏଠି ଏକୁଟିଆ ରହୁଛୁ ପୁଣି ମନି ପଢା ଟା ପଢିଲାଣି ପୁଣି ମୁଁ ପଢୁଛି ଆଉ କେମିତି ଆଉ ପାଖେ ରହିଲେ ଭଲ ମନ୍ଦ କିଛି ତ ଇଏ କରିବନି। ପଇସା ଟା ମେନ ପାଖରେ ତ ଭଲ ଭଲ କିଛି ଦେଖିବେ ନା।
ହଁ କି ବିଜନେସ।
ଏଇ ଦୋକାନ ଦିଆାଇଛି ଜୁସ୍ ଦୋକାନ ଆଉ ଫାଷ୍ଟ ଫୁଡ ଦୋକାନ ବି ଦିଆଯାଇଛି ପିଲା ବାବୁ ଅଛନ୍ତିଆଉ କରୁଛନ୍ତି ଆଉ ବାପା ଖାଲି ରହୁଛନ୍ତି ଆଉ। ସକାଳେ ଜୁସ୍ ଫୁସ୍ ଦୋକାନ ଦିଆ ହଉଛି ସବୁ ପ୍ରକାର ଜୁସ୍। ହେଲା ଆଉ ସନ୍ଧ୍ୟାବେଳେ ଫାଷ୍ଟ ଫୁଡ ବିରିୟାନୀ ଫିରିୟାନୀ।
ହଁ ଜୁସ୍ ଟା ଏଇନାକେସିଜିିନ ନା ଯୋଉଛି ଖରା ଦିନ।
ଖରାଦିନ ଖରାଦିନ ସିଝିନିଏଇନା ବଢିଆ ଆମେ ମାନେ ସେ ସେଇ ସେଉ ଫେଉ ଜୁସ କହିଥା କଣ କଲେ ଭଲରେ ଏନ୍ତି।
ହଉ ଫ୍ରୁଟ ର ଜୁସ ଏର ଜୁସ ହଁ।
ହଁ ଆୟୁର୍ବେଦିକ ର ଆଉ ଇଏ ଫ୍ରୁଟ ର ଆଉ। ସେଆଡେ ସବୁ କଟକ ଭୁବନେଶ୍ଶର ଭଲ ସେଲ ହୁଏ ନା। ଏବେ କଟକ ଭୁବନେଶ୍ୱର ଭ ଲସେଲ ହୁଏ।
ରେ ଏଠି ନ କଲେ ଭଲ। ସେଠି କେମିତି କଣ କରିଦେଲେ ଭଲ କଲେ। ମ ଏ କିଛି ବି ଭାବିକି ଏଠି କରିନାହାନ୍ତି ଭଲ। ସେ ଯାହାବ ଦୋକାନ ଏଠି ପକେଇନାହାନ୍ତି ଭଲ। ହଁ ଏଠି ଯୋଉ ତ କରୁଛନ୍ତି ଚାଲି ଯୋଉ ତ
କଟକ ଭୁବନେଶ୍ର ଜୁସ୍ ଫୁସ ଦୋକାନ କରିବୁ ହେଲା ସେପଟେ ବଢିଆ ସେଲ ହବ କଣ ପିଉଛନ୍ତି ନା ସବୁ। ହୁଁ।
ଚାଲିବା ଭଲ ସେଇଠି ଭଲ। ସିଏ ଭା କଣ। କରିବ କହୁଛି କହନି ପ୍ଲସ ଥ୍ରୀ କରିବ ବୋଲି କହୁଥିଲା। ମାର୍କ ଫିଟି ପରସେଣ୍ଟ କମ ରଖିଛି ଭଲ ରି
ପ୍ଲର୍ଥୀ ତୁ କଲୁ ପ୍ଲସର୍ଥୀ ସିଏ କାହିଁକି ପ୍ଲସର୍ଥୀ କରିବ ସିଏ ଗୋଟେ ଅଲଗା କୋଉ ଇଏରେ ଯାଉ।
ହଁ କଲି ମୁଁ। ସେ ମମି କହିଲି ମୁ କହିଲ ମୁଁ ତ କରୁଛି ଅଯଥାରେ ସିଏ କାଇହିଁ କରିବ।
ଆଁ ମନିକି ବି କହୁଥିଲେ ମୁଁ ଆମକୁ କହିଲେ କି। ପ୍ଲସ୍ ଥ୍ରୀ କରୁ ସେ ଯୋଉ ଗର୍ମେଣ୍ଟ ଏଜାମ ଦେବା ମୁ କରୁଛି ପ୍ଲସ୍ ଥ୍ରୀ ପୁଣି ସିଏ କରିବେ ପ୍ଲସ୍ ଥ୍ରୀ।
ମୁଁ ବି ସେୟା କଲି ମୁ କହିଲଲେ ମୁଁ ତ କରୁଛି ପ୍ଲସ ର୍ଥୀ ମୁ। ହଁ ତାଙ୍କର ଫେରେ ଚାରି ବର୍ଷ ହେଇଯାଇଛି। ଟିକେ ସେମ କଥା ମୁଁ ବି ସେମିତି କହିଲି। ହଁ ମୁଁ ସେମ। କହିଲି କ ନର୍ସିଂ ଦେଖ ଆଉ ପ୍ରାଇଭେଟ ନର୍ସିଂ କରିବ ତ ଆଉ ସେମିତି କିଛି।
ହଁ ନର୍ସିଂ କରୁ ନର୍ସିଂ କଲେ ଏମତି ଜବ୍ ଫବ୍ ମିଳିିବ ଯେ ବହୁତ।
ହଁ ଆମେ ଯଦି ସେତିକି ଜାଣିଥାନ୍ତେ ଇଏ କଥାନ୍ତ ଆମେ କାହିଁ ଯାଉଥାନ୍ତେ ପ୍ଲସ ରେ କରିବା ପାଇଁ କି। ଆମେ ତ ଆରାମସେ ନର୍ସିଂ କରିଥାନ୍ତେ। ଆମେ ମୂର୍ଖ ପାଖେ ଆର୍ଟସ୍ କଲେ। ସାଇନ୍ସ କରିଥାନ୍ତେ ଆରାମ ସେ ଯୋଉ ହଉଛି ନର୍ସିଂ କରିଥାନ୍ତେ। ଆମେ ପାଗଳ ବାଗେ ଆର୍ଟସ କରିକି ହଁ।
ବୁଝିଲଥିଲେ ଆମେ ନର୍ସିଂ ଫର୍ସିଂ ଲାଇନ ପଢେଇଥାନ୍ତେ ପ୍ଲସ ଟୁ ର ହିଁ ପାଇଥାନ୍ତ ପ୍ଲସ ଟୁ ପରେ।
ହଁ ପ୍ଲସ ଟୁ ସରିଲା ବାହାରେ ରହିଥାନ୍ତେ କରିଥାନ୍ତତା ସରା କାଇଁ ପ୍ଲସ ଥ୍ରୀ ଅଯଥାରେ ଏଇଠି ଦଉୁ ଯି। ଉଡୁ କରିକି ହଜାର ଏ ଆଉ ଆମେ ବି ତ ତ ଛାଡ ଆମେ ବି କରିଦେଇଛେ।
ହଁ ଆଜ୍ଞା ଆମେ ଡରିଲେଖ ବ୍ଲଡ ଫ୍ଲଡ ଦେଖିଲା ବ ଏବେ ଆଉ -
ଏବେ ଇଚଛା ହଉଛି କି ହଁ କରିଥିଲେ ଭଲ ହେଇଥାନ୍ତା ଏବେ କି ଆମ ଚାକିରି ଥୁଆ ହେଇଥାନ୍ତା ଚାକିରୀ କରିଥାନ୍ତେ। ହଁ ଏଇ ଯୋଉ ହଉଛି ସୋନାଲି ଏିରିଆ ଦେଖୁନୁ ସବୁ କରିକି ଏମିତି ବସିଛନ୍ତି।
ହବା ଆଉ ଆମର ଏଜ ରେ ଛୁଆ ଜପ୍ ଅପ କଲେଣି। ହଁ
ହଁ ସେଇଆାକୁ ଯୋଉ ହଉଛି ମୁଁ କହିଲି ନର୍ସିଂ କର ସେ ନାଁ କରିବିନି ହଁ ନାଁ ଆମ କମ୍ପୁଟର ମେଲ୍ ବି ତାକୁ ବହୁତ ଆଡୁ ସାଡୁ କହିଦେଇଥିଲେ ବୁଝି ଦେଇଥିଲେ ଏଠି ଏଟା ପକେଇି ପ୍ଲସ୍ ଥ୍ରୀ କରିକି ସେଟା ପକେଇବୁ ଏ କରିବି ଏସବୁ ମୁଣ୍ଡରେ ପୁରେଇ ଦେଇଥିଲା ଆସିଲା କହିଲା କରିବିନି ତାପରେ ମମି ବି ତା ପାଇଁ ଟେନସନ ହେଇଯାଉଛନ୍ତି ଅ ପ୍ଳ ତାପରେ କଟକ ବାପା ବୁଝେଇଲେ କି ସେଇ ଗ୍ରାଜଏସନ୍ ଏକା କଥା ଗ୍ରାଜ ଯେ ସେ ପ୍ଲସ ଥ୍ରୀ କରିଥାନ୍ତା ଏଇଟା ତ ହେଇ ଚାରି ବର୍ଷ ସେଇ ନର୍ସିଂ କି ବି ଚାରି ବର୍ଷ ଆରାମସେ ପାରିବ ଆଉ ଲୋକ କଣ କହିବେ ପ୍ଲସ ଟୁ ଫେ ପାସ ଆଉ ଲୋ କ କହିବି ନା ନର୍ସିଂ କରିଛି ଗ୍ରାଜୁଏସନ କମ୍ପ୍ଲିଟ କରୁଛୁ ଆଉ ହଁ ପ୍ଲସ ଥ୍ରି ଗ୍ରାଜୁଏସନ୍ କମ୍ପିଟି କରିଛି ନହେନେ ଡିଗ୍ରୀ ତା ମିଳିବ ସେଇଆକୁ କହୁଥିଲେ ଆଉ
ହୁଁ ହୁଁ।
କଣ କରିବ?
ହଁ ମାନେ ଓଜେଇ ଦେଇଛି ତାର ହୁ ନେଭି ରେ ବହୁତ ଯିବାକୁ ଇଚ୍ଛା ଅଛି ହେଲା।
ହଁ।
ନେଭିରେ ବି ଯିବାର ଇଚ୍ଛା ଅଛି ଘରେ କହୁଛନ୍ତି ନେଭିରେ କହଲେ କି ଯ ଅଗ୍ନିରେ ଯିବ ମେ ପାଞ୍ଚ ବର୍ଷ ପାଇଁ ରହିବ ପାଞ୍ଚ ଭଲ ପଇସା ସବୁ ଭଲ ନାଇଁ ନାଇଁ। ସେଏ ଦେ ଦେଖୁଛି ପ୍ରାଇଭେଟ ରେ ଯ ଗଭର୍ଣ୍ଣମେଣ୍ଟ ରେ ବାହାରିନି ନେଭିର ହେଲା। ପକେଇଲା ତ ହେଇବାଜିଗଲା ନହେଲେ
ନହେଲେ ପ୍ରାଇଭେଟରେ କରିବ ଆଉ ଓଝେଇରେ କଣ ଦେଇଛି ଛି ନର୍ସିଂ ନା ବି ବାର୍ମା ନା କଣ? ହଁ ଆମ ଚଗଲି ଦେଇଥିଲା।